ହାଲୋ।
ହୁଁ କଣ କରୁଛ।
ଏମିତି ବସିଛି ଦୋକାନ ଘରେ ଆଉ।
ଉଁ ହୁଁ ଖାଇନ।
ନା ଖାଇନି ଆଉ ଟିକେ ଗଲେ ଖାଇବି।
ହଁ।
କଁ ପାଇଁ।
ହଁ କଁ ଖାଇଥିଲ।
ପଖାଳ ଭାତ। ଆଉ ଅଣ୍ଡା ଭୁଜିଆ ମାଛ ଭଜା ଆଉ ଆଳୁ ଭଜା ଆ ବାଇଗଣ ଭର୍ତା।
ହଁ, ହଁ।
ଅଁ, ତୋମେ ଖାଇ ସାଇଲଣି?
ହୁଁ।
ଆଜି ପାଗ ଟା ଭଲ ଖରା ପାଗ ଦେଇଛି।
ହୁଁ।
ନା କି?
ହଁ।
ଆଜି କଟଗଡିଆ କଟକଡା ଆଡେ ବୁଲି ଗଲେ ହଅନ୍ତା ଆଜି। ଯେ ଆଜି ସାଏ ପିଣ୍ଟୁ ନାହିଁ ଘରେ କାଇଁ?
କୁଆଡେ ଯାଇଛି?
କୁଆଡୁ ଯାଇଛି କେଜାଣି କଣ ଗାଡି ଆଣିବ ବୋଲି ତା କାର୍ ଟା।
ହଁ ହଁ ଆ ଯିବା?
ନା।
ଆଜି ପାଗ ଭଲ ଦେଇଚି ଯାଇଥାନ୍ତେ।
ହୁଁ, ହଁ। ଆଜି ଏଇ ଚୁଡା, ଏଇ କଣ କି ସିମେଇ ଉପମା କରିଦବ ଖାଇବ।
ମୁଁ ସିମେଇ କରିଦେଇଛି।
କେ
ନାଇ କ୍ଷୀରି?
ସିମେଇ କ୍ଷୀରି କରିଚ?
ହଁ।
କୋଉଥିରେ କଲ?
ନେଲେ ଅମୂଲୁ, ଚିନି, ଲୁଣ।
ହୁଁ ଅମୂଲ କୋଉଠୁ ଆଣିଲକି?
କିଣିକି।
ହୁଁ, ହୁଁ।
ବିଶା ହଉନି, ବାପା
କେତେ ଟଙ୍କାରେ?
ଦଶ ଟଙ୍କା ଟେ?
ହୁଁ।
ହୁଁ, ଆଉ ଆଜି ପାଇଁ କହୁ
ସେ ନାହିଁ ପରା।
ପିଣ୍ଟୁକୁ କହିବ
ନା କହିବ ହଁ ସେ ନଥାାଇ ସେ ଆସିଲେ ସିନା ଆସିଲେ ଦୋକାନରେ ସେ ରହିଲେ ମୁଁ ଯିବି।
ହଁ। ସେ ଆସିବନି ହେରିକି?
ନା।
ନା ଆଉ କଣ ସିଆଡେ ରହିବ?
ଭୁବନେଶ୍ବର ଯାଇଛି ସନ୍ଧ୍ୟା ବେଳକୁ ଆସିବ ଦୋଧେ।
ସି ନହେଲେ କାଲି ଯିବା।
ଦେଖିବା।
ତୋମର ତ ଇଚ୍ଛା ନାହିଁ।
କାଲି ହବନି, କାଲି ବାବୁଲା ଭାଇ କହିଚି ତାଙ୍କର ଇଏରେ ରହିବା ଦେଖିବା ୟାଭିତରେ କୋଉ ଦିନ ଯିବା
କଲି କାଲି ଦୋକାନ ଯିବନି ତା ହେଲେ
ଦୋକାନ କଣ ଆସନି ଉପରଳି ଯିବ ସନ୍ଧ୍ୟାବେେଳକୁ
ହଁ
ଲାଇନ ପଳ ଲାଗି ସାଡେ ନା ଅଛି?
ହୁଁ, ପଳେଇଛି ଲାଇନି
ଏଲେ ପଳେଇଲା ଗରମ ହେଲାଣି
ହୁଁ। ଆଉ ଘଟ ଗାଁ କଉ ନ
ପୁଅ ପାଇଁଟା ଅଣ୍ଡା ଆଁ ଆମ୍ଲେଟ୍ କରିଦଲେଣି। ଆ ର କ ଆଁ।
ଖାଉନି ଅଣ୍ଡା ଆମ୍ଲେଟ କଲେ ଦେଖିବା ଉପର ବଳାକୁ ଖାଇବା ଅଡର୍ କରିବି?
ହୁଁ, ହୁଁ
ଏରା ଆଉ ଏତବେଳେ ଯାଁ ଥିବ ଫାଟିକି ଅଛି କହଛୁ ଏାରା ଭଲ ଥିବ?
ଦେଖିବା କରିବି ଖାଇବା ବୋଲି ଖାଇବ
ଥାଉ ଏ ଗୁଡାକ ଫାଟିଯାଇଛି। ଆଉ କାଲିକି
ଚା
କାଲି ଭାତ ଫାଟିକି ବାହାରି ପଡୁଛି
ହ ଏମିତି ଅଛି, ଖାଲି ଫାଟି ଯାଇଛି।
ହୁଁ। ହ ସିମେଖିରି କଲନା ସତ ନା ମିଛ କହୁଚ?
କରସାରିଲେଣି।
କେତେବେଳା ହେଲା
ହୁଁ, ବେଲେ ତଳକୁ
କଣ କରଦ ର ମଜ ଆସୁନି
ନା, ଆସିନାହାନ୍ତି।
ଆଉ ଘଟ ଘାଁ କଣ
କଣ ପାଇଁ?
ଆ ରିପୋର୍ଟ ଆସିଲାଣିି ନା ନାଇଁ ପଚାରିଳଣିନା? ରିପୋର୍ଟ କଣ ବାହାରିଲା ଆଜି କାଲି କାଲି ନା କଣ ବାହାରିଲା ବୋଲି କଣ?
ହୁଁଁ, ହୁଁ କୋଉଠିକି ଆଇଥିଲା କି?
ତାଙ୍କ ଗାଁରେ କଉଠି ନେଇକି ଗୋଟେ
ଅ ହୋ, ବାବୁଲା ଭାଇକି ନେଇ ହ
ଭାଇନା ତ ଏପଟେ ଏ ଗାଡିରେ ଯାଉଛନ୍ତି ଏପଟେ ଆଉ
ନୂୟାଗଡ଼ା
ହୁଁ।
କୋଉଦିନ
ଏ ଚାରି ପାଞ୍ଚ ଦିନ ହେଲା
ଓହୋ କଲ କରିଥିଲେ?
ନା ଦେଖି ଦେଲେ।
ହଁ ଦେଖିଥିଲ। ଆଉ ଘଟଗାଁ କୋଉ ଦିନ ଯିବା??
ଘଟ ଗାଁ ପୁଅ ଆଇଲା ଗଲା ପୁଅ କୁଆଡ଼େ ଯିବାନି ଏତେ ବାଟ।
ହଁ। କାର କରିକି ବାଟରେ ରହି ରହିକା ଗଲେ ରହିବ।
ସେ ସାଧକୁ ଛଞ୍ଚା ବଳ ଯିବା କଥା।
ବଲେ।
ଏମିତିରେ ଟଙ୍କା ହଜାର ପନ୍ଦରଶହ। ପନ୍ଦରଶହ ଦି ହଜାର ଟଙ୍କା ଯାଇକି ଯିବା ଆସିବା କରିବା ଦି ଜଣ ଗାଁ ଗଲେ କି। ଏମିତି ରେ କାର ରେ ଗଲେ ଟଙ୍କା ପାଞ୍ଚ ଛଅ ହଜାର ଟଙ୍କା।
ଆଉ ତମେ କଣ କହୁଛ ବସ ରେ ତାକୁ ଧରିକି ଯିବାକୁ।
ବସରେ ପୁରା ଆର । ଲକ୍ଜରିୟସ ବସରେ ଗଲେ ହେରି ହବ।
ହୁଁ ବସ ରେ ଗଲେ ପିଲାଟା ଶୋଇବା କୋଉଠେ ଖାଇବା କଉଠେ କିନ୍ତୁ କଣ। ଝାଡା ଗଲେ।
ଝାଡ଼ା ଗଲେ କଣ ସେଥିରେ ପକେଇବ।
ହୁଁ ସେ। ହ ତାହଲେ ବୁଝିବା ଦରକାର ନାହିଁ।
ଦେଖିବା ଆଉ।
ପୁଅକୁ ଦି ତିନି ବର୍ଷ ହେଲେ ଯାଇକି ଯିବ।
ଦେଖିବା ଛଇଲା ଭାଇ ଶଳାକୁ ପଚାରିବା ଆଉ ଦେଖିବା।
ସେ କଣ କରୁଛନ୍ତି?
କାର ଟା ଏବେ ଆଣିବେ କେତେ ଟଙ୍କା କଣ ନ କହିବେ ଦେଖିବା ପଚରିବା ଆଉ।
ଙ୍କ କାର ଆଣିବ।
ସେ କାର ଆଣିବ ଯଉ।
ଓହୋ ତାଙ୍କ କାରରେ ଯିବାକୁ। ମୁଁ କହିଲି କ-କାର କିଣିକି ଆଣିବ ବୋଲି।
କାହା ପାଖରେ ଅଛି ଗୋଟେ କାନ୍ଦୁଛି।
ଆଡେ ସୁମି ଘର ଘର ଆଡେ। ହ
ହଁ। ଘରକୁ ଫୋନ କରିନ କି?
ଉୁଁ କଲ କରିଥିଲେ କାଇଁ ଉଠେଇଲାନି ତ ଜୁଲି ଆଜି ଯିବ ଯେ ପିଠା ପିଠି କରୁଥାଏ କଣ।
କୁଆଡ଼େ ଯିବ।
ତା ଶାଶୁ ଘରକୁ ପାଞ୍ଚ ମସିଆ ପିଠା ଧରିକି ଯିବ।
ଏଟା ପଞ୍ଚମାସ କି ତାର। ହୁଁ।
ପାଞ୍ଚ ମା ଟେ।
ଆଉ ପିଠା କାହିଁ ଆଣି ଦେଇ ନାହାନ୍ତି ତ।
ହୁଁ ଇଆଡେ ହୁଏନି।
ଜୁ୍ଲି ଘରକୁ ତାହେଲେ ଦିଅ ହବ ବଧେ।
ଜୁଲି ଘର କଣ ଆମର ସାଙ୍ଗରେ ଚଳିବେ କି।
ଆଉ।
ଆମର ତା ତାଙ୍କ ସାଙ୍ଗରେ ଙ୍କ ଗୁଆ ଚଳିବ କି ଚଳିବନି ଆମର ଯଦି କରିବା। ନା ମନ ଖୁସିରେ ଡାକିବ ବୋ କାର୍ଡଟା ଦେଇକି ସେମିତି ସାଙ୍ଗସଥି ହିସାବରେ। ଚଳିବ ଆଉ ଏମିତି ଗୁଆ ଚଳେଇକି ଚଳିବ କି। ହେରା ଚଳାଚଳି ନାହିଁ ଆମର। ଯଦି ଆମେ ଏଠି ମୁଁ ଲିନା ସାଙ୍ଗରେ ମିଶୁଛି ଏଠି କାଜଲ ସାଙ୍ଗରେ ମିଶୁଛି ଏଠି ସୀମା ଜୁଲି ଏମାନଙ୍କୁ ଯଦି ମୁଁ କାଡ ଟେ ଦେଇକି ନାଇଁ ଆମ ଘରେ କହୁଛି ଆସିବ କି କଣ ଏଠି ବର୍ଷ ପୁରାନି ହେଇଥିଲେ ମୁଇଁ ଟିକେ କାର୍ଡ ଟା ଦେଇଥାନ୍ତି ନାଇଁ ଆସିବୁ ବୋଲି ତାଲେ ସେ ମନ ଖୁସିରେ ଆସି ଥାନ୍ତେ କଣ ଆଉ ସେମିତି ଗୁଆ ଚଳିବ କି?
କେହି ଚଳେଇବେନି ଗୁଆ ଜୁଲି ହର ସାଙ୍ଗରେ।
ହୁଁ ଜାଣିନି ଚଳେଇିବନି ବୋଧେ କାରଣ ଏତେ ଆଡେ ଲମ୍ବିଲେ ହବ ପଲାସ ହେଇକି କେଗାଣି କାରଣ ମାଉସୀ ହର ଆମ ମାନଙ୍କୁ ଚଳଉଛନ୍ତି ଯେ ଆମେ ନାଇଁ ବୋଧେ ହବନି ବୋଉ ଚଳିବ। ଆମ ସାଙ୍ଗରେ ଚଳିବନି ବଉ ଆମ ଘରର ଚଳିବେ ଆମେ ମାନ ବୋଧେ ଗୁଆ ଚଳାଚଳ ନାହିଁ। ଜାଣିନି ଠିକ୍ ସେ ଦେଖି ପଚାରିବା? ଲିଣ୍ଟୀ ନାନୀ ର ଏ ପାଞ୍ଚ ମାସେ। ଲିଂତୀ ନାନି ର ଡେଟ ଅନୁସାରେ ଜୁଲି ଛଅ ଚାଲିଲା
ହୁଁ।
ମାସ ଅନୁସାରେ ପାଞ୍ଚେ ଆଉ ଡେଟ ଅନୁସାରେ ଲିଣ୍ଟୀ ନାନି ର। ପାଞ୍ଚ ଆଉ ଡେଟ ଅନୁସାରେ ଠିକ ମାସେ ଜୁଲିର ଆଗ।
ହୁଁ ଆଙ୍କର କେତ କୁନି ନାନୀ ଚାରି
ହୁଁ। ହଉ ରଖୁଛି ରଖୁଛି।